ହ୍ୟାଲୋ। ହ୍ୟାଲୋ ଭଲ
ହଁ।
ଆଉ କଣ କରୁଛନ୍ତି ଆପଣ ଆଜ୍ଞା ଏବେ?
ଏଇ ବସିଥିଲି ଆଉ
ଓହୋ ଆପଣ ଦିନଟା ଆଜି କେମିତି ଗଲା?
ଓହୋ ମୋ ଦେହ ତ ଖରାପ ମେଡିକାଲ ଯାଇଥିନି ଏଇନାକେ ଆସ
ଓହୋ ହୋ ହୋ ବହୁତ ଦୁଃଖ ଲାଗିଲା ଆପଣଙ୍କ କଥା ଶୁଣିକି ଆଜ୍ଞା।
ଆଲୋ ମାଲୋ।
ହୁଁ।
ଆଉ ବାବା ତମ ଦେହ ଭଲ ଅଛି ନା।
ଆଜ୍ଞା ଆଜ୍ଞା ନିଶ୍ଚୟ ବହୁତ ଭଲ ଅଛି ଆଜ୍ଞା। ସେଇ ତ କାଳିଆ ଠାକୁର ର କୃପାରୁ ଭଲ ଅଛି ଆଉ କଣ କରିବା ଆଜ୍ଞା।
ମୋ ଦେହଟା ବାବା ଭଲ ନାହିଁ ରେ ପଛୁଆ ନେଇକି ଯାଇଥିଲେ।
କଣ କରିବା? ଆପଣ ଦେହ ଖରାପ ହେଲେ ଆଜ୍ଞା ଆମକୁ ବହୁତ ଦୁଃଖ ଲାଗୁଛି ଆଜ୍ଞା କାହିଁକି ନା ଆପଣ ଆମ ସହିତ ଏତେ ଏଠି କଥା ହଉଛନ୍ତି ଯେ ଭଲ ଲାଗୁଛି କିନ୍ତୁ ଯେ ଆପଣ ଯଦି କହିଲେ ଦେହ ଖରାପ ହେଇଯାଇଛି ତ ଭାବିଲେ ବହୁତ ଦୁଃଖ ଲାଗୁଛି କାହିଁକି ଆମ ଘରେ ବି ଏମିତି ଯ ମା ବାପା ଏଇନ୍ତି ବେଳେ ବେଳେ ଦୁଃଖ ଯେତେବେଳେ ମେଡିକାଲ କି ଅଧିକ ସମୟ ରହନ୍ତି ଆମକୁ ନିଜକୁ ବେଳେ ବେଳେ ଡର ବି ଲାଗେ ଏ ସମୟରେ। ଆଉ ଆପଣ କଣ ଖାଇଛନ୍ତି ନା ଖାଇନାହାନ୍ତି?
ଖାଇଥିଲି ଚାରିଟା ବେଳେ ଖାଇଥିଲି ମେଡ଼ିସିନ ଖାଇବା ପାଇଁ ଖାଇଥିଲି।
ଆଜ୍ଞା ଆଜ୍ଞା କଣ କରିବା ଆଜ୍ଞା। ଅଧିକ ଏବେକା ସେ ପରିଚିତ ତ ଜାଣିଥିବେ ଯେ ଅଧିକ ରୋଗ ଲୋକଙ୍କୁ ଖାଇ ଦଉଛି ଆଉ କିଛି କରିପାରିବାନି ଆ ପାଇଁ।
ହଁ ପା ମୋର୍ ତ କଙ୍କାଳ ଟା ଟିକେ ହାଡ ଟା ଜଏଣ୍ଟ ଛାଡି ଯାଇଛି। ତ
ଓ ହୋ ହୋ ହୋ ଓହୋ। ନାଇଁ ଆଜ୍ଞା ବହୁତ ମତେ ଖରାପ ଲାଗା କାହିଁକି ନା ଆପଣ ମୋ ମା ବା ବାପାଙ୍କ ବୟସର। ତ ଆପଣଙ୍କର ଏମିତି ହେଲେ ସତରେ ମତେ ବହୁତ ଖରାପ ଲାଗା ମାନେ ଶୁଣିକି ଏ କଥାରେ ବହୁତ। ଭଲ ଲାଗୁନି ଆଜ୍ଞା।
କଣ କରିବା ଲୋ ବାବା। ସେମିତି ତ ସଦା ପାଇଁ ହଉଛି ଅଛି ଅଛି ଭଲ ହେଇଯାଉଛି ଅଛି ଅଛି କଣ? ହଉଛି ଆଉ ତମ ତୁମ ବାପା ମା ଦେହ ଭଲ ଅଛି ନା।
ଆଜ୍ଞା ଆଜ୍ଞା ମୋ ବାପା ମା ମଧ୍ୟ ବହୁତ ଭଲ ଅଛି ଆଜ୍ଞା। ସେଇ ଆଜ୍ଞା ଦେଖନ୍ତୁ ସେ କାଳିଆ ଠାକୁର ସମସ୍ତଙ୍କୁ ଠିକ କରିବ। ସେମିତି ନାଇଁ ଯେ ଦୁଃଖ ଦୁଃଖ ଦବ ସିଏ ଦୁଃଖ ସୁଖ ସବୁ ସମସ୍ତଙ୍କୁ ବାଣ୍ଟିକି ଦେଇଥାଏ।
ବାଣ୍ଟିକି ଦବ କଣ ବାବା ମୋର ଭାରି ଦୁଃଖରେ।
କଣ କରିବା ଆପଣ ଯେମିତି କହିଲେ ଏବେ ବି ଆପଣ ବୟସର ମୋ ବାପା ମା ଆଈ ଅଜା ସବୁ ଅଛନ୍ତି। ତ ତାଙ୍କର ବି ବେଳେ ଏମିତି ହେଲେ ବି ମତେ ବେଳେ ଦୁଃଖ ଲାଗେ କାହିଁକି ନା ମତେ ସେ ବାହାରକୁ ପାଠ ପଢିବାକୁ ଛାଡୁଛନ୍ତି। ତ ତାଙ୍କର ଘଟଣା ଶୁଣିଲେ ସେ ପାଠ ପାଠ ପଢିବି କି ନ ପଢିବି ଜାଣିପାରିବି କି ନାଇଁ? ସେଥିପାଇଁ କେତେବେଳେ କଥା ଲୁଚେଇଥାନ୍ତେ ସେମାନେ।
ଛୁଆ ଙ୍କୁ ତ ସମସ୍ତେ ସବୁ କଥା ଲୁଚାନ୍ତି ଆଉ ମୋର ପା ସାନ ପୁଅଟି ସେ ଦିଲ୍ଲୀରେ ଚାକିରି କରିଛି ତାକୁ ଦେହ ପା ହେଲେ ସେ ଖାଲି କାନ୍ଦିବ। ବହୁତ କାନ୍ଦେ ମୁଁ ସେଇଥିପାଇଁ କିଛି କହୁନି ଆଜି ଫୋନ କରିଥିଲା ଯେ ନାରେ ବାବା ମୋର କମି ମି ଗଲାଣି ଏହା କହିଲି।
କଣ କରିବା କାହିଁ ନା ଆଜ୍ଞା ଆପଣ ଯଦି କିଛି ତା ଙ୍କୁ କହିଦେବେ ହଁ ମୋ ଦେହ ସିରିଏସ୍ ହେଇଗଲା ଚାକିରି ଛାଡି଼କି ଆସିବେ ତାଙ୍କ ବହୁତ୍ ସେ ଚାକିରି ତାର ସେ ଆପଣଙ୍କ ଜୀବନ ଟା ହିଁ ସବୁବେଳେ ଦେଖିବେ। ଆ କାହିଁକି ନା ବାପା ମା ବାପା ମା ଦେଖନ୍ତୁ ଗୋଟେ ଚାକିରି ନଥିଲେ ଚଳିବ କିନ୍ତୁ ବାପା ମା ସାଥିରେ ରହନ୍ତି ନା ସେ କି ଆମେ ସବୁ ଜିନିଷ ପାର କରି ପଳେଇବୁ। ବାପା ମା ଆମର ସବୁଛି ବାପା ମାଙ୍କର ଯଦି ଆମେ ସବୁ ଦାୟିତ୍ୱ ସବୁ ନବା ତ ଭଗବାନ ଆମକୁ ବି ଭଲ ଜାଗାରେ ସବୁଠି ଭଲରେ ରଖିବେ। ଆଉ ବା ବାପା ମାଙ୍କୁ ଯଦି ଖରାପ ଯଦି ଅଭାବ ଯଦି ଭାବ ଭାବ ମାନେ ମୁଁ ତ ବହୁତ୍ ଉଦାହରଣ ଦେଖିଛି। ଆଜ୍ଞା ଯେ ହୁଁ ମାନେ କହିବାକୁ ଗଲେ ତ ଏଇଟା ଏବେକା ମାନେ ଯୁଗରେ ଏଇଟା ମାନେ ତମ ମାନେ ଗୋଟେ ଜିନିଷ ସମାନ ହେଇଗଲାଣି ଯେ ବାପା ମାଙ୍କୁ ଏବେକା ଚାକିରୀ କି ଯୋଉ କରୁଛନ୍ତି ପଚାର ଉଚାରି କରୁନାହାନ୍ତି ସେଇଟା ମୁଁ ବେଳେ ବେଳେ ଭାବେ ତ ବାପା ମା ଏତେ ପରିଶ୍ରମ କରନ୍ତି ହେଲେ ସେମାନେ କେମିତି ବାପା ମାଙ୍କର ଅ ମାନେ ବୁଝିପାରୁନାହାନ୍ତି ତାଙ୍କୁ କେତେ କଷ୍ଟ ହୁଏ। ସେଇଟା ତ ଭଗବାନ ସୁଜି ନାହାନ୍ତି
ଆଉ ସିଏ ଛୁଆ ତ ସେମିତି ବାପା ବହୁତ୍ ପିଲା ଅଛନ୍ତି ନହେଲେ ଗୋଟେ ଗୋଟେ ପିଲା ଜୀବନ ଦେଇଦେବେ ସେ ସାନ ଛୁଆଟି ମୋର କା କାନ୍ଦୁଛି
ଆଜ୍ଞା ଦେଖନ୍ତୁ ଆଜ୍ଞା ସେଇୟା ତାର ବାପା ମା ତ ଏମାନେ ଧର ଯଦି କିଏ ବାହାହେଇକି ଆସୁଛି ତ ତାପରେ ହଁ ସ୍ତ୍ରୀ ବୋଲୋରେ ପଡି ବାପା ମାଙ୍କୁ ଘରୁ ତଡ଼ି ଦଓନ୍ତି କି ତାଙ୍କୁ କୋଉଠି ଅନାଥ ଆଶ୍ରମ କୁଆଡ଼େ ଛାଡି ଦଓନ୍ତି ତ। ମୁଁ ସେଇଟା ଭାବେ ଯେ ଆମେ ସେଇଟା ନକରିବା ଚାହେଁ ଯଦି ସିଏ କି କଣ କହୁଛି ତ ଆମେ ବାପା ମାଙ୍କ କଥା ଶୁଣିବା ଆଉ କାହା ତ ଶୁଣିବାର ନାହିଁ।
ସବୁ ପିଲା କଣ ସେ ମନେ ଅଛନ୍ତି ନା ବାବାା
ବହୁତ୍ ଭଲ କଥା କହିଲେ ସବୁ ପିଲା କିଏ ସମାନ ନଥାନ୍ତି। ନାଇଁ ନାଇଁ ନାଇଁ ସବୁ ପିଲା ସମାନ ନଥାନ୍ତି ଆପଣ ଦେଖ ଦେଖିଥିବେ ଆମର ଏବେ ମାନେ ଏବେକା ଘଟଣାରେ ଦେଖନ୍ତୁ ଗୋଟେ ପିଲା କେତେ ଛଅ ହଜାରେ କୋଟି ଟଙ୍କାର ମାଲିକ ଥିଲା। ତା ପାଇଁ ଗୋଟେ ତା ବାପା ମା ଆରେ ମାନେ ମାନେ ବାହାଘର ଆରେଞ୍ଜ ମ୍ୟାରେଜ୍ ରେ ବୁଝିଲେ ହେଲେ କଣ ହେଲା ସେ ଝିଅ ଟା ମାନେ ଏତେ ପଇସା ଥାଇବି ତାକୁ ମାରିଦେଲା ଗୋଟେ ପିଲା ଭାବନ୍ତୁ ତାହଲେ ସେ ପିଲାଟା କି ଦୋଷ କରିଥିଲା।
ହଁ ଏମିତି ତ ଅଛନ୍ତି ବହୁତ ପିଲା ସେମିତି ଅଛନ୍ତି।
ଆଜ୍ଞା। ବୋଲି କଣ ଜୀବନରେ ଆପଣ ଯେତେ ବି ଯାହା କଲେ ବି ଗୋଟେ ଜିନିଷ ଧର ଏଇଠି ଆପଣ ଚାକିରୀ କି ଯାହା କଲେ ସେଇଠି ଆପଣ ଆପଣ ପିଲାଙ୍କର ବାହାଘର କି ଯାହା ଗୋଟେ କରିବେ। କି ଆପଣ ସେତବେଳେ କଲା ବେଳେ ଆପଣ ଦେଖିବେ ନା ଯେ ଗୋଟେ ଝିଅଟା ଆମେ ବାଛୁଛେ ଝିଅଟା ଆମର ପସନ୍ଦ ହେଇଛି ପୁଅର ବି ପସନ୍ଦ ହେଇଛି ହେଲେ ଝିଅଟା ବାହାହେଲା ପରେ ଯେ ତାର ମାନେ ଖରାପ ରୂପ ଦେ ଦେଖିବେ ତ ସେତେବେଳକୁ ଆପଣ ଆପଣ ହିଁ ବାଛିଥିବେ ଆପଣ ଯଦି ବାଛିଥିବେ ତ ବାପା ପିଲା ପିଲା କାହା କିଛି କହିପାରିବେନି। ଯଦି ପିଲା ବାଛିଥିବେ ଆପଣ ହେଟି ପିଲାକୁ କିଛି କହିପାରିବେ ଯେ ତୁ
ମୋ ବାବା ମୋ ପରିସ୍ଥିତି ସେଇଆରେ। ବଡ଼ ପୁଅ ସେିମିତି ତାର ହଁ। ବଡ଼ ପୁଅ ସେଆ ବଡ଼ ପୁଅ ତାର ଯୋଉଠି କହିଲା ମୁଁ ସେଇଠି ବାହାର କନି ମୁଁ କଲିି କାହିଁକି ତା ବାପା ନାହାନ୍ତି ତା ତଳେ ଆସି ସାନ ଭାଇଟି ଚାକିରି କରିଛି ଏ ଛୁଆଟି ସେ ଜିନ୍ଦଲରେ ଅଛି। ମୁଁ ଯଦି ତାକୁ କହମି ନା ମୁଁ ହେତି ବାହା କରନା ଆଜି ଭଲ ଥାଏ ମନ୍ଦ ଥାଏ ଫେରେ ପଛରେ ମତେ ଦୋଷ ଦବ।
ଆଜ୍ଞା ଆଜ୍ଞା ନିଶ୍ଚୟ ସେ ସେଇଟା ତ ଦୋଷ ଦେବେ ଆଉ।
ସେଇଥିପାଇଁ ଆମେ କ ନା ସେ ଯୋଉଠି ରାଜି ହେଲା ଆପଣ ସେଇଠି ବାହାର କରିବା।
ଆଜ୍ଞା ଆଜ୍ଞା ସେଇଟା ସେ ତାଙ୍କର ଏବେ ମ ତାଙ୍କର ସେ ପଇସା ରୋଜଗାର କରନ୍ତି। ସେମାନେ ଯୋଉଠି ଚାହିଁବେ ସେଇଟା କରିବେ। କାହିଁକିନା ଆମେ ଆମର ଏବେ କଣ ପଇସା ରୋଜଗାର ବୟସ କ୍ଷମ ସରିଗଲାଣି। ଆମେ ଯାହାକୁ ପଇସା ଆପଣ ଯୋଉ କହିଲେ ବାପାଙ୍କ କଥା ଅଛନ୍ତି କି ନଛନ୍ତି ସେଇଟା ମୁଁ କହିପାରିବି ନା ପଣ ନାହାନ୍ତି ବୋଲି ସେ ଆଉ କାହିଁକି ନା ଆପଣ ଦେଖିଲେ ଯେ ଆପଣଙ୍କର ଯିଏ ପଇସା ଇନକମ୍ କରି ଆପଣଙ୍କୁ ଯିଏ ମାନେ ରୋଜଗାର କରି ଦଉଥିଲା ଆପଣଙ୍କର ମୂଳ ମାନେ କହିଲା ଭଳିଆ ମୂଳ ଦୁଆ ଭାଙ୍ଗି ଯାଇଛି ମୂଳ ଦୁଆ ଭାଙ୍ଗି ଯାଇଛି। ତ ମୂଳଦୁଆ ଭାଙ୍ଗିଗଲା ଆପଣତ ତାଙ୍କ ଉପରେ ହିଁ ନିର୍ଭର କରି ବଞ୍ଚିବାକୁ ଚାହିଁବେ ନା?
ହୁଁ।
ତ ସେମାନେ ଯାହା କୁହନ୍ତି ଆମେ ତାକୁ ଆଖି ବୁଜି ସହିବାର ଅଛି।
ହୁଁ।
କାହିଁକିନା ମୁଁ ବିଆଗେ ବହୁତ ଦେଖିଛି ଘର ଦ୍ୱାରରେ, ଯେତେବେଳେ ମୁଁ ଗାଁ ବାହାରେ ରହିଛି କଳି ଫଳି ବାହାରିଲା ପରେ କଳି ଲାଗନ୍ତି। ମୁଁ ବହୁତ ଦେଖି ଆସିଛି ତ ମତେ ବି ବହୁତଡ ବେଳେ ବେଳେ ଡର ଲାଗେ ସେ ସେଥିପାଇଁ ମୋ ଜୀବନରେ କେତେବେଳେ ବି ଆପଣ ଯୋଉ କହିଲେ କି ଭଲ ପାଇବା ଏଥିରେ ମୁଁ କେବେ ବିି ଯିବନରେ ନାହିଁ ମୁଁ ଅନେଇକି ଅଛି ମୋ ବାପା ମା ଗୋଟେ ଚାକିରି ଭଲ ଦେଇ ବାପା ମାଆଙ୍କୁ ଗୋଟେ ଭଲରେ ଘର ଦ୍ୱାର କରିକି ତାଙ୍କୁ ରଖିବା ପାଇଁ ଚାହେଁ। ସେଇଟା ମୁଁ ସବୁବେଳେ ନିଜେ ରଖ
ମୁଁ କହୁଛି ତା ବାପା ନାହାଁନ୍ତି ଯାହା ହେଲେବି ଆମର କିଏ ଖୋଜିବ। ସେ ଯୋଉଠି ତାହେଲେ ଆମେ ସେଇଠି କରିଦେବା ଯଦି ଆଜି ଖରାପ ପଡ଼ିଲା ସିଏ ଆଉ ମୋତେ କହିପାରିବନି।
ଆଜ୍ଞା ନିଶ୍ଚୟ ଏଇଟା ସେ ଆଉ କିଛି କହିପାରିବ ତାର ବାଟ ବି ନଥିବ ନା।
ସେଇଆ ପା ମୁଁ ସେଥିପାଇଁ କହିଲି ତାର ଯାହା ହେଉଛି ହେଉ ସାନ ପୁଅ ବି ମୋତେ ବୁଝେଇ ଲାଗିଲା ନା ବୋଉ ନନା ଯଉଠି ଯାହା କହୁଛି ଆମର ସେଇଠି ବାହାଘର କରିବା। ଆଉ ତୁମର ବାବା ତୁମର ବାହାଘର ହେଇଛି ନା ତୁମର ବାହାଘର ହେଇଛି ନା?
ମୁଁ ବି ଆଜ୍ଞା ପ ଚାକିରୀ ପଢା ପଢି କରୁଛି ମୁଁ ଏତେ ବି ଯେତିକି ଭାବୁଛନ୍ତି ଆପଣଙ୍କ ପୁଅ ବୟସ ସେତେ ବି ନୁହଁ। ତ ଏଭଳିଆ ସିଚୁଏସନ୍ ମୁଁ ଚା ମାନେ ସରକାରୀ ଚାକିରି ପାଇଁ ପଢାପଢି କରୁଛି କଣ କରିବା।
କେଉଁଠି ବାବା ପଢ଼ୁଛ?
ଆଜ୍ଞା ମୁଁ ଏଇ ବରହ୍ମପୁର ସହରରେ ହିଁ ପାଠ ପଢୁଛି।
ଆଉ ଘରେ କେତେଜଣ ଅଛନ୍ତି ବାବା ତୁମର?
ଘରେ ତ ମୋ ଭାଇ ମୁଁ ଆଉ ମୋ ଆମ ବାପା ମା ସେତିକି ଆମର ଆଉ କେହି ନାହାନ୍ତି। ଆଉ ବେଶୀ କରି ବେଶୀ ନା ମୁଁ ଭଉଣୀ ଆ ମୁଁ ଭଉଣୀ କେହି ନାହାନ୍ତି। ତ ତାପରେ ବି ଆମର ଆପଣ ଯେମିତି କହିଲେ ଆପଣଙ୍କର ହାଡ ଭାଙ୍ଗିଛି ଯେମିତି କହିଲେ। ତ ସେ ଟାଇମ୍ ରେ ଆପଣ ଯେମିତି କହିଲେନି ଯେତେବେଳେ ମୁଁ ପାଠ ପଢୁଥିଲି ମାନେ ଦଶମ ଇଙ୍ଗ ସଇଲା ପରେ ଯୋଉ ପାଠ ପଢୁଥିଲି ତ ମୁଁ ହଷ୍ଟେଲରେ ପାଠ ପଢୁଥିଲି। ମୁଁ ବୋଉର ବି କହିଲା ଭଳିଆ ଏମିତି ସିଚୁଏ ମାନେ ପରିସ୍ଥିତି ଆସିଥିଲା ସେ ମରିବା ବଞ୍ଚିବା ପରି ସମାନ ଥିଲା। ତ ସେ ଟାଇମ୍ ରେ ମୋ ବାପାର ଏତେ ବି ପଇସା ନଥିଲା ମୋ ବାପା ଏବେ ବି ବାକି ଯାଇକି ବହୁତ ଅଛନ୍ତି। ତ ସେ ଟାଇମରେ ତ ଆମ ମାମୁଁ ଘର ଯିଏକି ଏବେ ସିଚୁଏସନ ମାନେ ପରିସ୍ଥିତିରେ ବି ମତେ ପାଠ ପଢିବା ପଇସା ଦ ନ୍ତି କି ମୋ ଅଜା ଆଇ ବି ଏବେ ବି ବଞ୍ଚିଛନ୍ତି କି ମୋ ମାମୁ ମାଇଁ ବି ଏମିତି ନାହିଁ ଯେ ପର ମୋ ମାମୁ ମାଇଁ ତ ମତେ ତାଙ୍କ ପୁଅ ଭଳିଆ ହିଁ ରଖୁଛନ୍ତି ତାଙ୍କୁ ସବୁବେଳେ ଯେତେବେଳେ ବି ତାଙ୍କ ଘରକୁ ଗଲେ ମତେ ଧର ମୁଁ ଗୋଟେ ଦି ଦିନ ଯାଉଛି ମତେ କୁହନ୍ତି ତମେ ଯାଅନି ଟିକେ ରୁହ ଏଠି। ସେ ବେଳେ ବେଳେ କହନ୍ତି ଯେ ମୋ ସାନ ହେଇକି ପାଠ ପଢନ୍ତି। ତାଙ୍କୁ କହନ୍ତି ଆମେ ଆକୁ ପୁଅକୁ ରଖିଥଉ ବୋଲି। ସେ ଭାବନ୍ତତା ତାହେଲେ ମତେ ବା ମୁଁ ଏତେ ଭଲ ମିଳିନ୍ତି ମୁଁ କାଇହିଁ ତାଙ୍କୁ ଏତେ ଖରାପ ଦେଖିପାରିବି। ସମସ୍ତେ କେମିତି ଭାଗ୍ୟରେ ଥିଲେ ମାମଁ ଘରେ ମିଳନ୍ତି।
ସମସ୍ତଙ୍କ ଭାଗ୍ୟର ବାପା କଣ ସବୁ କଥା ଥାଇକିରେ।
ଆଜ୍ଞା ଆଜ୍ଞା ନିଶ୍ଚୟ କାହିଁକି ନା ସତରେ ମୁଁ ଆଜ୍ଞା କହିପାରିନି କିନ୍ତୁ ମୁଁ ଭାଗ ଯେତିକି ମାମୁ, ମାଇଁ, ଅଜା, ଆଈ ସବୁ ଅଛନ୍ତି ନା ମୁଁ ଭାଗିରେ ସବୁଠୁ ମୋର ଖରାପ ଅ ଲୋକ ଲୋକ ସବୁଠୁ ମୋ ନିଜ ଘର ଲୋକ ଆଉ କେହି ନାହିଁ ସେମାନେ ମୋ ବାପା ମାଙ୍କୁ ମାରିବାକୁ ବହୁତ ବ ହେଲେ ମୋ ମାମୁଁ ଏସ ଦେଖି ପାରିଲେଣି। ମାମୁଁ ସେ ଘରରୁ ମୋ ବାପା ବାଙ୍କୁ ନେଇକି ବାପା ବାଙ୍କୁ ଅଲଗା ଜାଗାରେ ଗୋଉଠି କାମ ରଖିଦେଲେ। ତାପରେ ନିଜେ ମୁଁ ବୋଉକୁ ନେଇ ତାଙ୍କ ଘରେ ରଖୁଛନ୍ତି, ତାଙ୍କରେ ଏମିତିରେ ବି ମୁଁ ବୋଉ ର ମାନେ ଆଜ୍ଞା ସତ ସେ ଟାଇରେ ମୁଁ ମୁ ଜାଣିନି। ଯେତେବେ ମୁଁ ପରୀକ୍ଷା ସାରିକ ଆଇିଲି ମୁଁ ଦେଖିଲି ମୁଁ ଆଖିରୁ ଅଟୋମେଟିକ କେତେବେଳେ ଲୁହ ବାହାରିଲା ମୁଁ ଦେଖିଲି ଯେ ମୁଁ ଆଉ ମୁଁ- ମୋତେ ଏତେ ଲୁଚେଇଛି କଥା ବୋଲି ଯେତବେଳେ ମୁଁ କଲ କରେ ସେତବେଳେ ମେଡିକାଲ ତାର ଟିଟମେଣ୍ଟ ଚାଲିଥାଏ। ହସ ଖୁସିରେ କହେ ହଁ ମୁଁ ଭଲ ଅଛି ଖାଇଛି ପିଇଛି।
ଆଉ ସିଏ ତୁମକୁ ଦେଖନ୍ତି ଆଉ ପାଠ ପଢୁଛି। ହଁ ବା ସିଏ ପାଠ ପଢୁଚନ୍ତି ଯେ କାହିଁକ ଛୁଆଙ୍କୁ କହିମି। ଏଇୟା ସମସ୍ତେ କଣ ସବୁ ଘର୍ ଟଣା ଚ ଅଣେଇବେ କି ଛୁଆ ପଦାରେ ଅଛନ୍ତି। ଜଣେଇ ନେ ଛୁଆଙ୍କ ମନ
ପା-ପାଠ ଆଜ୍ଞା ପାଠ ପଢା ସମୟରେ ପିଲାମାନଙ୍କୁ କିଛି ବି ମାନେ ଅ ଘରର ଘଟଣା ଜଣେଇଲେ ସେମାନେ ପାଠ ପଢାରେ ଆଉ ଧ୍ୟାନ ଦେବେନି। ସେ ତାଙ୍କର ଏବେ ଏପଟେ କଣ କରୁଚନ୍ତି ଆଉ ସେ ଦେଖିପାରିବେ ଏତେ ପାଠରେ ବି ଧ୍ୟାନ ଦେବେନି। ସେଥିପାଇଁ ପାଠରେ ଧ୍ୟାନ ପାଇଁ ସେ ମତେ
ବୁଢା ପ୍ରତ୍ୟେକ ଗାଁରେ ଭାଇ ଭଘାରି ଗୁରା ସେମିତି କିରେ?
ଆଜ୍ଞା ଆପଣ ବିଶ୍ଵାସ କରିବେନି। ମୁଁ ମିଛ କହିବି କି ନାଇଁ କହିବିନି କହିବି ତମେ ବିଶ୍ଵାସ କରିବ ନାଇ। କିନ୍ତୁ ମୋ ଘରେ ମୋର ଯୋଉ ଅଛନ୍ତି ମୋ ବାବାଙ୍କର ଭାଇ ଭାଇ ତ ନୁହଁ ମୋ ଜେଜେଙ୍କର ଭାଇ ତିନି ଭାଇ ତ ସେମାନେ ତାଙ୍କର ସେ ତିନି ଭାଇ ଭାଇରେ ମୁଁ ଜୀବନରେ ମୁଁ ଭାବି ଯଦିି ଥିବି ଯଦି ବି ଚାକିରି କଲି ସେଠି କେବେ ବିି ରହିବି ନାହିଁ। ସେ ଜାଗା ବାଡି ପଛେ ସେ ଯୁଆଡେ ଯାଉ ପଛେ କିନ୍ତୁ ମୁଁ ଗୋଟେ ଦି ବଖରା ଘର କି ଗୋଟେ ଘର ଘର ହୋଉ। ଅଲଗା କୁଆଡେ ରହିବି କାହିଁକ ନା ବା ବିଶ୍ଵାସ କରିବେନି ଆଉ ସେ ଆପଣ କହିବେ କିନ୍ତୁ ମୁଁ ସେ ଘରେ ଯେବେ ଯାଉଚି ମତେ ଶା ନ୍ତିରେ ଖାଇବାକୁ ମିଳୁନି ମତେ ଲାଗୁଚି ଏମିତି ଲାଗୁଚି। ଶାନ୍ତିରେ ଗୋଟେ ବ-ବ ବକ୍ତ ବସି ଆପଣ ଖାଇପାରିବେି ସେ ଘରେ ତ ଭାବୁନ୍ତ ସେ ଘରେ କେମିତି ରହିବେ ଆପଣ।
ଉଁଃ ହଁ ହୋଉ ବାବା ବାବାରେରେ ମୁଁ ରହୁଚି।
ଭଲ ଲାଗିଲା ମାଉସି ଆପଣଙ୍କର କଥା ବୋହୁତ ଭଲ ଲାଗିଲା ମତେ। ଆଜ୍ଞା ରଖୁଚି ଆଜ୍ଞା ଆଜ୍ଞା।।